ହ୍ୟାଲୋ।
ହ୍ୟାଲୋ।
କଣ କରୁଚ?
ହ୍ୟାଲୋ।
କଣ କରୁଚ?
କଣ କରୁଚ ତମେ?
ମୁଁ ରୋଷେଇ କରୁଛି। ତମେ କଣ କରୁଛ?
ହେ ବସିଛି କଣ କରିମି?
ବସିଛ କାମ କିଛି ନାଇଁ କି?
କାମ କଣ ହେ ବିଲ ବାରି ଯାଇଥିନି। ଏଇ ମଚା ହଉଛି।
ମଞ୍ଚା ହଉଛି। କଣ ଲଗେଇଛ ବିଲରେ?
କଣ?
ବିଲରେ କଣ ଲଗେଇଛ?
ବିଲରେ ଲଗାହେଇଛି ସେଇ କାକୁଡ଼ି କଲରା
କାକୁଡି, କଲରା ଆଉ କଣ ଲଗା ହେବ ବିଲରେ?
କାକୁଡି କଲରା ଝୁଡଙ୍ଗ।
ହୁଁ ବାଇଗଣ।
ଆଉ କଁ କର ଆଃ ନାଁ।
ଆଉ ତମର ଚାଷ ସବୁ କଁ କଁ କର?
ଚାଷ ହେ ଚାଷ ସେଁ ଚାଷରେ ତ ଏ ବଷ ଲାଭ କିଛି ନାହିଁ ଏ ମେଘ ନାହିଁ କିଛି ନାହିଁ।
ତଥାପି ବିଲରେ କଁ ସବୁ ଲଗାଅ?
ଏ କାକୁଡ଼ି କଲରା ବାଇଣ।
ହଁ ହୁଁ ହୁଁ।
ବଦାମ।
ଏତେ କଥା ଲଗଅ। ଧାନ କର ନା ଧାନ? ବିରି କୋଳଥ ଏଗୁରା ସବୁ ହୁଏନି?
ହୁଁ ଆମ ଆଡ଼େ ବୁଣନ୍ତିନି।
ଅହ ତମୁକୁ ସବୁ ଆସେ ସବୁ କାମ ବିଲ କାମ ସବୁ ଆସେ?
ହୁଁ।
ହଁ ବାଦାମ ଚାଷ କେମିତି ବାଦାମ ଚାଷ କଁ କେମିତି କର?
ଆଁ ବାଦାମ ତ ଲାଭ ନାହିଁ ବାଦାମରେ ଗୁଣ୍ଠରେ ଖର୍ଚ୍ଚ ହେଇଯାଉଚି ହଜାରେ ବାରଶ ଟଙ୍କା ଦେଖ୍ ପିଲା ଆ ଆ ଲାଭ ହୋଉଚି ଟଙ୍କା ଦି ତିନିଶ ଭାରୁଚି ସମଦାଏ।
ହଁ। କେତେ ଟଙ୍କା ବା କେତେଟା ବାଦାମ ହୁଏ ତମର?
ହେ ପଚାଶ ଷାଠିଏଟା ହୁଏ।
ପଚାଶ ହଜାର କେତେ ଟଙ୍କା ବିକ?
ହେ ଲକ୍ଷେ ଦେଢ଼ ଲକ୍ଷ ଟଙ୍କା ହୁଏ।
ଆଚ୍ଛା ଆଉ ଆଜି କଁ ଖାଇଥିଲ?
ଖାଇଥିନି ସେଇ ଡାଲମା, ଭାତ, ଭଜା।
ହଁ। ଆଉ ରଜରେ କଁ କଁ କୁଆଡ଼େ ଯାଇଥିଲ ନାଁ ବୁଲିବା ପାଇଁ ନାଁ ଯାଇନ?
ରଜରେ ହଁ ବୁଲିଆକୁ ଯାଇଥିଲି।
କୁଆ ଯାଇଥିଲ? ଆଲି
ଏଇ ଜୁକଡ଼ିଆ କୁଆଖିଆ
ଜୋକଡିଆରେ କଁ ହଉଥୁଲା?
ହେ ରାମ ରଜା ହୁଏ।
ରାମ ରଜା।
ହୁଁ ହଁ।
ତମେ କେତେ ବର୍ଷ ହେଲା ଦେଖିବାକୁ ଗଲଣି ରାମ ରଜା?
ରାମ ରଜା ତ ହେଇ ଏଇଠି ଆମର ପାଖରେ କୋଡ଼ିଏ ବର୍ଷ ଖଣ୍ଡେ ହବ।
ତମେ ସବୁ ବର୍ଷ ଯାଅ ଦେଖିବା ପାଇଁ?
ହୁଁ।
ହୁଁ ଆଉ ତିନି ରଜରେ ଆଉ କୁଆଡ଼େ ଯାଇନ?
ନାଁ।
ଆଉ ପିଠା କଁ ହେଇଥିଲା ତମ ଘରେ?
ଆମର ହେଇଥିଲା ହେଇ ସିଜା ପିଠା।
ତମୁ କୋଉ ପିଠା ଭଲ ଲାଗେ?
ମୋର ଚକୁଳି।
ଚକୁଳି?
ହୁଁ।
ଚକୁଳି ସହିତ କଣ ଲଗେଇ ଖାଇବା ପାଇଁ ଭଲ ଲାଗେ?
ପୁଟଳ ଭଜା।
ପୋଟଳ ଭଜା ପୋଟଳ ଭଜା ତମର ପସନ୍ଦ?
ହୁଁ।
ହଁ ଏବେ କଣ ଘର ସୋଇଚ ନା କୋଉଠି ବାହାରେ ଅଛ?
ଘରେ ଶୋଇଛି ଦିହ ହାତ ଅବାଗିଆ ବିଲରୁ ଆଇଲିି ଦିହ ହାତ ଅବଗିଆ ଲାଗିଲା ଗଡେଇ ତଡେ ଏଇଠି ଶୋଇଚି। ଝିଅ ଟିୟୁସନ୍ କୁ ପଳେଚି।
ଭଲ ପାଠ ପଢୁଛି ନା?
ହ ପାଠ ହୋଉନି ତାର ବାଗ।
ଛୋଟ ଛୁଆ ଆଉ କେତେ ବର୍ଷର ଛୁଆ କି?
ହେ ପାଞ୍ଚ ଛଅ ବର୍ଷର।
ପାଞ୍ଚ ଛଅ ବର୍ଷ ଛୋଟ ପିଲା ଟା ଆଉ ପଢିବ ଆଉ କୋଉଠି ବି ପଢୁଛି? ଏଇ ଗାଁ ସ୍କୁଲ ରେ ନା ଶିଶୁ ମନ୍ଦିରରେ?
ହେ ଶିଶୁ ମନ୍ଦିରରେ ପଢୁଥିଲା ଗାଁ ସ୍କୁଲକୁୁ ନେଇଆଇନି।
ହଁ। ଆଉ ରାତିରେ କଣ ଖାଅ?
ରାତିରେ ଭାତ କେତେବେଳେ ରୁଟି ଖାଏ।
ରୁଟି ସହିତ କଣା ଖଇବା ପାଇଁ ଭଲ ଲାଗେ?
ଏ ଭଜା ସନ୍ତୁଳା ମନ୍ତୁଳା ହେଲେ ଯା ହଁଥିବ ଖାଇବୁ।
ହଁ।
ହ
ଗରମ ଟା କୋଉ ଭଳିଆ ହୋଉଚି।
ଗରମ ନାହିଁ ମେଘ ଭାରିଚି।
ମେଘ ଭାରିଚି? ଗରମ ହେଲେ କଣ କି ଘରେ ଗରମ ହେଲେ ଘରେ ସୁଅ ନା ଛାତ ଫାତରେ ଶୁଅ ନା ପଦାର କେମିତି ବି
ଛାତ
ଛାତରେ ଶୁଅ ଛାତରେ ଶୋଇଲେ ଭଲ ଲାଗେ। ତମକୁ ଗରମ ଦିନ ଭଲ ଲାଗେ ନା ଶୀତ ଦିନ ଭଲ ଲାଗେ?
ଆଉ ତମେ ରଜରେ ଯାଇଥିଲ ନା କୁଆଡେ ବୁଲିବାକୁ?
ହଁ ମୁଁ ଯାଇଥିଲି ମୋ ବାପ ଘର ଯାଇଥିଲି। ଆଉ ଏଇ ପାଖାପାଖି ଯାଇଥିଲି ଆଉ।
ଆ ଆ।
ଏ ଖରା ଯୋଉ ଗରମ ହୋଉଚି କୁଆଡେ ଇଛା ହୋଉନେଇ ବୁିଲିବା ପାଇଁ ଆଉ ତଥାବି ଯାଇଥିଲି ଟିକେ ଆଉ। ଆଉ ତାରିଣୀ ପାଖକୁ ବି ଯାଇ ଥିଲୁ ତାରିଣୀ ପାଖକୁ ଯିମୁ ବୋଲି ଯାଇଥିଲୁ ବୁଲିବାଲିକି ଟିକି ଆସିଥିଲୁ ଆଉ।
ହଁ।
ହୁଁ ଏଠି ରାମ ରଜା ଗୋଟେ ହୋଉଥିଲା ସେ ବି ଗୋଟେ ଜାଗା ସେଠିକି ବି ଟିକେ ଯାଇଥିଲୁ।
ଆ ରଜ ରେ କିଏ ଆସିଲା ତମ ବାପଘର?
ରଜରେ ହଁ ବାପା ଭାଇ ଆସିଥିଲେ ଆଉ ଭିଣେଇ ଆସିଥିଲେ। ଏଇଆ ଆଉ।
କଣ ଆଣିଥିଲେ।
ଆଣିଥିଲେ ଆମ୍ବ ରଜ ତ ଆମର ମେନ୍ ପଏଣ୍ଟରେ ଓଷାର ମେନ୍ ହଉଛି ଆମ୍ବ। ଆମ୍ବ ଆଉ ବିସ୍କୁଟ ଚେନାଚିରୁ। ଆଉ ଉ ଉ ଉ ବିସ୍କୁଟ ଚେନାଚୁରୁ ଆମ୍ବ ମିଠା କଦଳୀ। ଆଉ ଦହିବରା। ଆଉ କୁୁରକୁରି ଥଣ୍ଡା ଏମିତି ସବୁ ନେଇକି ଆସିଥିଲେ ଆଉ।
ତମର ଏତେ ପ୍ରକାର ହୁଏ।
ଚାରିଟା ପାଞ୍ଚଟା ବ ଭିତରେ ଆସିଥିଲେ। ଆସିକି ଭାଇ ଘରିକା ରହିକି ଯା ଯାଆନ୍ତି। ଆଉ ଲେଟ୍ ହେଇଗଲା ରାତିରେ ସେ ବେଣୁସୁ ବି ପଳେଇଥିଲେ ପଳେଇ ଆସିକି ଆଉ। ଦୂର ବାଟ ଟିକେ ହଁ ହଁ ଆଉ ତମ ଆଡେ ଏମିତି ଆଉ ଅଛି ନା ଏଇ ରଜ ଫଜ ମାନେ ଆସିବା ଯିବା।
ହଁ।
ତମର ଭଉଣୀ ଅଛନ୍ତି ନା।
ହଁ ଆମର ଦିଟା।
ତମେ ଯାଇଥିଲ ନା ତାଙ୍କ ଘରୁ ରଜ କରି।
ହଁ।
ତମେ କଣ ନେଇକି ଯାଇଥିଲ।
କଣ ସେଇ ମିଠା ଆମ୍ବ ପଣସ ଆଉ।
ହଁ ଆମର ବି ପଣସ ବି ଆସିଥିଲା।
ହଁ।
ଆମ୍ବ ପଣସ ମିଠା ଏୟା ନେଇକି ଯାଇଥିଲ।
ଆମ୍ବ ପଣସ ମିଠା କଦଳୀ ଚିନାଚେରୁ ବିସ୍କୁଟ୍ ଆଉ କଣ ଯିବ।
ହଁ। ଭଉଣୀ ଘର ସବୁ କଣ ପାଖରେ।
ହଁ।
ହଁ ତମେ ବଡ ନା ତମ ଭଉଣୀ ବଡ଼।
ମୁଁ ବଡ।
ତମେ ବଡ। ବଡ ଭାଇ ଆଉ ଭଲ ଆଉ ସମ୍ମାନ ଆଉ। ସମସ୍ତଙ୍କ ଦାୟିତ୍ୱ ତମ ମୁଣ୍ଡରେ ଆଉ।
ହଁ ଆଉ।
ଆଉ ତମର କଣ ଗୋଟେ ଝିଅ ନା ଆଉ କଣ ପିଲାପିଲି ଅଛି।
ଗୋଟେ ଆଉ ଗୋଟେ ଭାବୁଛି ଆଉ ଉ ଚେଷ୍ଟା କରୁଛି ଆଉ।
ହୁଁ। ଆଉ ବିଲୁରୁ କେତେବେଳେ ବି ବିଲୁକୁ କେତେବେଳେ କଣ କେମିତି ଯାଅ।
କଣ କହିଲ।
ବିଲୁକୁ କଣ କେତେବେଳେ ଯାଅ।
ବିଲୁରୁ ଯାଏ ସକାଳୁ ପୁଣି ସକାଳୁ ଯାଏ ନଅଟା ବେଳକୁ ଆସେ ନଅଟା ଦଶଟା ବେଳକୁ ପୁଣି ଯାଏ। ପୁଣି ଆସେ ଗୋଟେ ବେଳକୁ ଗୋଟେରେ ଯାଏ ପୁଣି ଆଜି ଇ ନା ତିନିଟାରେ ଯାଏ ତିନିଟାରେ ଯାଏ ଆସେ ସନ୍ଧ୍ୟାବେଳକୁ।
ହଁ ଏତେ ଟାଇମ କାମ କର।
ଆଉ।
ଆଉ।
ଆଉଗ କୁହ।
ଆଉ ଗରମଟା ଲାଗୁଚି ବ ଭଲ ଲାଗୁନି। ଟିକେ ଛାତ ଉପରେ ବୁଲୁଥିଲି ଗରମ ଟା ହଉଛି। ମୁଁ ତ ବୁଲୁଥିଲି ଟିକେ ଛାତ ଉପରେ ଗରମ ହଉଛି ଟିକେ ଛାତରେ ବୁଲୁଥିଲି। ଆଉ ପବନ ପବନ ଜମା ହଉନି ମେଘ ଟିକେ ସେମିତି ଟିକେ ମେଘ ସେମିତି ବୋଧେ ଟିକେ ଉଠେଇଛିି ନା କଣ ପବନ ଟୋଟାଲ ହଉନି ଗରମ ବି ଲାଗୁଛି ମଶା ଗୁଡା ବି କାମୁଡୁଚି ଏମିତି ବୁଲୁଛି ଆଉ ଆଉ ତମକୁ ଟିଭି ଦେଖିବା ପାଇଁ ଭଲ ଲାଗେ ନା?
ନା ନା
ଭଲ ଲାଗେନା କ୍ରିକେଟରେ କ୍ରିକେଟ ଖେ କ୍ରିକେଟ ଖେଳ ଦେଖିବା ପାଇଁ ଭଲ ଲାଗେ ନା?
ହୁଁ।
ନ୍ୟୁଜ ଶୁଣନା ସମାଚାର?
ହେ ମୁ ଏଇଠି ମୋବାଇଲରେ କେତେବେଳେ ଶୁଣେ।
ହଁ ସମାଚାର ଶୁଣ ଶୁଣବି ଭଲ ଭଲ ମନ୍ଦ କଥା ସବୁ ଜାଣିଥିବ ଆଉ। ଦେଶ ଦୁନିଆର ଭଲ ମନ୍ଦ କଥା ତମ ପାଖରେ।
ହଁ
ହଁ
ଆଉ କଣ କୁହ? ହ୍ୟାଲୋ
ହଁ ଆଉ ତମ ଝିଅ ଟ୍ୟୁସନ ରୁ କେତେବେଳେ ଆସିବ?
ଝିଅ ଟିଉସନ ଆସିବ ଆଠଟା ନଅ ସାଢ଼େ ଆଠଟା ହ।
ହଁ ଆଠଟ ରେ କୋଉଠି ଟ୍ୟୁସନ ହଉଛି ଗାଁ ରେ ନା କୋଉଠି?
ଗାଁ ରେ।
ଗାଁ ରେ ହଉଛି ଛୋଟ ଛୁଆ ସେ ଶୁଣିିବୁ ଟିକେ ପାଠରେ ପୁଣି ଧରିବେନି ତାଙ୍କୁ ଟିକେ ଗାଇଡ କଲେ ସେ ହେଇଯିବ ଆଉ।
ହଁ
ହଁ ତମେ କୋଉଠି ପଢ ତମେ କୋଉଠି ପଢୁଥିଲ ତମ ଗାଁ ସ୍କୁଲ ରେ।
ହଁ
ହଁ ଆଉ ତାହେଲେ ରାତିକି ଆଜି ଭାତ ଭାତ କରରିକି ଖାଇବା ଆଜି ଆଇଁଷ ଫାଇଁଷ କିଛି ହେଇନି?
ଏ ରବିବାର ଆଇଁଷା ଖାନି।
ତମ ଆଇଷର କଉଟା ଭଲ ଲାଗେ ତମର?
ମତେ ମାଛ।
ମାଛ ଭଲ ଲାଗେ ଆଉ ଛେଳି ମାଂସ କୁକୁଡ଼ା ମାଂସ।
ନା
ଓହୋ ମାଛରେ କଣ ମାଛ ତରକାରୀ ଟା ଭଲ ଲାଗେ? ଅଦା ମସଲା ଦିଆ ହେଇକି ହୁଏ ନା ସୋରିଷ ମସଲା ଦେଇକି ଦିଆ ହୁଏ?
ଏ ସରିଷ ମସଲା।
ସୋରିଷ ମସଲା ତମକୁ କୋଉଟେ ଭଲ ଲାଗେ ସୋରିଷ ମସଲା ଟା ଭଲ ଲାଗେ ନା ଆଦ ରସଣ ଟା ଭଲ ଲାଗିବ?
ସୋରିଷ ବା।
ସରିଷ ଭଲ ଲାଗେ ଘରେ କିଏ ରୋଷେଇ କରନ୍ତି?
ଘରେ ବୋଉ ରୋଷେଇ କରେ ଆଉ।
ବୋଉ ରୋଷେଇ ବୋଉ ଭଲ ରୋଷେଇ କରନ୍ତି?
ଆ
ବୋଉ ଭଲ ରୋଷେଇ କରନ୍ତି?
ଗ୍ୟାସ ରେ।
ଭଲ ରୋଷେଇ ବୋଉ କରନ୍ତି?
ହଁ, ଭଲ ରୋଷେଇ କରନ୍ତି।
ହଁ।
ହଁ।
ଆଉ କେତେବେଳେ ଶୋଉଛ? ତମେ କେତେବେଳେ ଶୁଅ। ଶୁଅ କେତେବେଳେ?
କଣ କହିଲ ଶୁଭିଲାନି?
ତମେ କେତେବେଳେ ଶୁଅ ରାତିରେ?
ଦଶଟା।
ଦଶଟା ରାତି ହେଲେ ଶୋଇପଡ। ସକାଳୁ ସକାଳୁ ଫେରେ ଉଠିଯାଅ, ହୁଁ। ଆଉ ମାମା, ମା ବାପା ଅଛନ୍ତି।
ଆଉ ତମେ କେତେବେଳେ ଶୁଅ?
ମୁଁ ସେଇ ଦଶଟା। ଏଗାରଟା କେତେବେଳେ ବାରଟା ଏମିତି ହେଇଯାଏ ଆଉ।
ହଁ।
ହୁଁ ଶୋଇବା ଠିକ୍ ନାହିଁ। ଦିନ ହଁ କାମଧନ୍ଦା ସାରିକି ଶୁଏ। ଦିନରେ ଯଦି ଟିକେ ଶୋଇ ପଡିଥାଏ ରାତିରେ ଟିକେ ନିଦ ହୁଏ ନା ଟିକେ ଲେଟରେ ଟିକେ ନିଦ ହୁଏ। ଆଉ ବେଳେବେଳେ ବେଳେ ବେଳେ ବି ଟିକେ ଶୋଇପଡେ ନିଦ ବି ହେଇଯାଏ। ଶୋଇବାଟା
ଆ ହଁ, ଆଉ କଣ କୁହ?
ହଉ।
ହଁ
ଆଉ କଣ? ଆଉ କଣ ସବୁ ଭଲ ତ? ଆଉ ସବୁ ଭଲ।
ହଁ ହଁ, ଆଉ ସବୁ ଭଲ।
ହଉ।
ହଉ ରୁହ।